ହଉଁ
ହଁ ଭାଇ ଶୁଭ ସନ୍ଧ୍ୟା,
ହଁ ଭାଇ ଶୁଭ ସନ୍ଧ୍ୟା,
ହଁ, କଣ କହୁଥିଲେ?
ଭାଇ ଏଠି କ୍ରିକେଟ୍ ଖେଳି ଯାଇଥିଲି, ଏବେ ଏଠି ଆସିକି ବସିଛି ଆଉ
ହଁ ହଁ ଆମର ହେଲା ଇଆଡେ ଟିକେ ଆମର ଭୋଜି ଚାଲିଥିଲା ତ
ଆଜ୍ଞା,
ହଁ ଭୋଜି ସାରିକି ତାପରେ ମାନେ ସାଙ୍ଗସାଥି ମାନଙ୍କ ସହିତ ଟିକେ ରହିକି ଟିକେ ବିଜି ରହିଗଲୂ ଆଉ
ଆଜ୍ଞା।
ନା, ଏବେ ଆସିଲି ଘରକୁ।
ଆଜ୍ଞା ଭୋଜି କରିଥିଲେ, ମାନେ ମେଘ ପକଉନିକି
କଣ କହିଲା?
ମୁଁ କହିଲି ମେଘ ପକଉନି ତମଆଡେ?
ମେଘ ତ ହଉଚି, ମାନେ ବର୍ଷା ଟିକେ କମି ଯାଇଛି ଏବେ ଟିକେ ଆଉ ହଁ।
ତ ଆମର ତ ଏପଟେ ଆଉ କ୍ରିକେଟ ଆଉ ଖେଳି ହବ ନାହିଁ, ନା ଖେଳାବେେଳା ମାନେ କିଛି କରିହବ ନାହିଁ ତ
ଆଜ୍ଞା
ଆଜି ଏମିତିରେ ସଣ୍ଡେ ଆଉ, ଭୋଜି ଟିକେ ହଉଥିଲା ଆଉ
ନାଇଁ ଆମର ଇ ଏପଟେ ହୁଅନ୍ତାନି, ତ ଆମର କଣ କି ଜାଗା ଟା ଟିକେ ମାଟି ଟା ଟିକେ ଟାଣଅଛି, ଆଉ ସେଇ ଜାଗାରେ ଘାସ ଉଠି ଆଉ ମରମ ଟିକେ ପଡିଚି ବଜୁରୀ ବୋଲି ଟିକେ ଟିକେ ଗୋଡି ଛୋଟ ଛୋଟ ଗୁଣ୍ଡ, ସେଗୁଡା ପଡିଛ ତ ସେଥିପାଇଁ ଖେଳିବାକୁ ହଉଛି। ସଟ ବାଉଣ୍ଡ୍ରି ରେ ଖେଳ ହଉଛି। ଆଉ ବଡ ବାଉଣ୍ଡ୍ରି ରେ ଖେଳି ହଉନି
ହଁ ହଁ ହଁ ମାନେ ଭଲ ଆଉ।
ତମ
ଖଣ୍ଡି ଟିକେ ଖେଳ ହଉଛି ମଜା ଲାଗୁଥିଲା ହଁ ଭାଇ-
ହଁ।
ମାନେ ଟିକେ ଯୋଡିଆ ପଟେ ଖେଳ ଗାଧେଇନି
ହଁ ହଁ। ମାନେ ଭଲ ତମର ଖେଳେଇଲ ହଉଛି। ଆମର ଏ ସାଇଟ୍ ରେ ତ ଆଉ ଟିକେ
ଆଜ୍ଞା।
କଣ କହିଲ ଭାଇ?
ଭୋଜି ଆପଣ ତାହେଲେ ଭୋଜି କରିଯାଇଥିଲେ?
ହଁ ଭୋଜିକରି ଯାଇଥିଲୁ ଆଉ ହଁ ଭାଇ
କଣ କ ଣ?
କୁହନ୍ତୁ?
କଣ ଆଇଟମ୍ ହେଇଥିଲା? ଆଇଟମ
ଆ କିଛି ସେମିତି କିଛି ଆଇଟମ ମାନେ କିଛି ନାଇଁ କିଛି ଚିକେନ ଟିକେ ଆଉ ମାନେ ଇଏ ଟା ଏ ସାଲାଟ ଟିକେ ଖାଲି ସେତିକି।
ଆଜ୍ଞା।
ପୁଅ ପୁଅ ସାଙ୍ଗମାନେ ସବୁ ନା?
ଆଜ୍ଞା।
ଆଁ ଝିଅ ସାଙ୍ଗ ମାନେ ଏମିତି ଗିତ ଆଉ କେ ନାହାନ୍ତି ପୁଅ ସାଙ୍ଗ ମାନେ ଏମତି ମିଶିକି ଗାଁର
ଆଜ୍ଞା।
ତ ମାନେ ବେଶୀ ଜଣ କରିନୁ ଆଉ। ମାନେ ଗୋଟେ ଛଅ ସାତ ଜଣ ଏମିତି ଭୋଜି କରିଦେଲୁ ଆଉ।
ହଁ ବ୍ୟାଚ୍ ବି
ନାଇଁ ନାଇଁ ବେଚ୍ ଭୋଜି କଣ କହିଲ ଭାଇ? ଶୁବୁ ନାଇ
ବେଚ ଭୋଜି ନାଇ କ୍ଲାସମେଣ୍ଟ ଭୋଜିଟା ନାଇଁ ଭାଇ। ଏମିତି ଗାଁ ର ସବୁ ସାଙ୍ଗମାନେ ଆଉ।
ଆଜ୍ଞା କେବଳ ପିଲାନା ଆଉ
ହଁ ଗାଁର ସବୁ ସାନ ବଡ ସେମିତି ସବୁ ସାଙ୍ଗ ତ ଆଉ।
ଆଜ୍ଞା ପାଣିପାଗ ଆପଣ ପଟେ କେମିତି କଣ ଅଛି? ଆମ ନ ପାଣିପାଗ ଟିକେ କେମିତି ଅଛି?
ପାଣି ପାଗ ଏବେ ଟିକେ ବର୍ତ୍ତମାନ ଟିକେ କମି ଯାଇଛି ସକାଳେ ମାନେ ଟିକେ ମାନେ ବହୁତ ହୋଉଥିଲା ଏବେ ମାନେ ସେତେ ହୋଉନାହିଁ ଆଉ। ହଁ। ମାନେ ତମ ସେ ସେ ତମ ଅଞ୍ଚଳରେ ମାନେ କେମିତି ବର୍ଷା ବର୍ଷା କମିଲା ନା କଣ?
ଆଜି ମଧ୍ୟ ମତେ ଲାଗୁଛି ସବୁଆଡେ ଟିକେ ପାଣି ଆଉ ଟିକେ କମିଚି ଯେ କାଲି ବଖ୍ରୀ ମାନେ ପରିବେଶ ଟିକେ ଭଲରେ ଶୁଖିଲା ପାଗ ଟିକେ ଦେଇଥିଲା। ଆଡେ କେତେବେଳକୁ ଵର୍ଷା ଛାଡ଼ିଲା?
କଣ କରିବା ଭାଇ ବର୍ଷାରେ ତ ପୁରା ଥଣ୍ଡା। ଆଁ
ଆଜ୍ଞା?
କଣ କହିଲ ଭାଇ?
ମୁଁ କହିଲି ଆପଣ କେତେବେଳକୁ ଛାଡ଼ିଲା? ହ୍ୟାଲୋ।
ଆ ହ୍ୟାଲୋ।
ହଁ ଭାଇ ଆପଣଙ୍କୁୁ କେତେବେଳକୁ କଣ ମେଘ ଛାଡି ଥିଲା?
କଣ କଣ? ଭାଇ ବୁଝି ହେଲା ନାଇଁ।
ଆପଣ ସେ ତଳ କଣ ମେଘ ମାନେ ପକେଇଥିଲା କେତେବେଳେ?
ଆ ମେଘ ତ ମାନେ ସେ ସକାଳେ ହଉଥିଲା।
ହଁ ପକେଇଥିଲା କେ, ଆଜ୍ଞା।
ଭାଇ ଆପଣଙ୍କ ସେପଟେ ଟିକେ ନେଟୱାର୍କ ଟା ଟିକେ ପ୍ରୋବ୍ଲେମ ବୋଧେ?
ନାଇଁ ନାଇ ଠିକ୍ ଅଛି ତ।
ନା ମାନେ କିଛି ମାନେ ଶୁଭୁ ନାହିଁ ତ ଟିକେ?
ଶୁବିଲାବେ।
ଟିକେ, ଆଉ ଟିକେ ଟିକେ, ଆସ ହଁ ଏବେ ଶୁଭିଲା।
ଆଜ୍ଞା।
ହଁ କୁହ ଭାଇ?
ଆପଣ ତାହେଲେ ଭୋଜି ଖାଇଛନ୍ତି ନାଇଁ କି?
ହଁ ପଜେଇ ଖାଇଲ। ମାନେ ଭୋଜିରେ ଟିକେ ଲେଟ୍ ହେଇଗଲା ଆଉ। ଚିକେନ ଆଉ ସାଲାଡ଼ ଟା ଖାଲି ଟିକେ
କଣ ପାଇଁ? ସେଇଟା ପାଇଁ ଲେଟ୍ ହେଇଗଲା?
ଆପଣ କଣ? ହଁ ସେଇଟା ପାଇଁ ଲେଟ୍ ହେଇଗଲା। ମାନେ ସାଙ୍ଗମାନେ ସବୁ ଆସିଲା ବେଳକୁ, ଲେଟ୍ ହେଇଗଲା ନା। ତାଙ୍କର ହଁ।
ସେଟା କାମରେ ଯିଏ ଦିଏ ତାପରେ, ମେଘୋଇ ସେଠି ପକେଇଥିଲେ, ସେମାନେଁ ଆସିପାରୁନାହାନ୍ତି
ହଁ। ସେଇଟା ତ ଆମ ଏଇ ଗାଁର, ସମସ୍ତେ ଥିଲେ। ଜଣେ ଖାଲି ଅଲଗା ଗାଁର ଥିଲା ଭାଇ। ସେଇଟା ପାଇଁ ଟିକେ ମାନେ ସାଙ୍ଗସାଥି ସବୁ ମାନେ, ଜଗିବାକୁ ପଡିବ ନା ଖାଇଲା ବେଳକୁ। ସାଙ୍ଗରେ ଖାଇବୁ ବୋଲିକି
ଆଜ୍ଞା, ନିହାତି। ସମସ୍ତେ ଏକା ସାଙ୍ଗରେ ବଶିକୀ ଲାଜ ଲାଗିବ ଆଉ
ହଁ।
ଯା କ ସମଧେ ଏକୁଆ ମାନେ ମିଶିକି ଖାଇବା ଜଣ କିି, ସେଠି ହୁଏ
ହଁ, ହାଏ
ହୁଁ।
ଅ ଏବେ ଭାଇ, ଏବେ ତ ମାନେ ଫ୍ରି ହେଇକି, ମାନେ ଘର ବାହାରେ କୋଉ ଟିକେ ବାହାରିଲି ଆଉ ଟିକେ ବର୍ଷା, ଟିକେ ମାନେ ପଡୁନାହିଁ ତ ହେଲା ସେଇ ଘଣ୍ଟେ, ମାନେ ସେମିତି ବାଲି ଟୁ ବର୍ଷା ଟିକେ ପଡୁନି ତ, ମାନେ ଟିକେ ପାଗ ଟା ଟିକେ ଭଲ ଅଛି ଆଉ। ହେଲେ ମଧ୍ୟ ଟିକେ ମାଟି ରେ ଟିକେ ଅଦା ଅଦା ହେଇକି ରହିଯାଇଛି। ତ ହୁଁ।
ବୋଧେ ଆଜ୍ଞା ଏଇ ଶୁଖିଲା ପାଗ ଦେଇ ମୁଁ ଖାଇଥିଲି ଭାତ ଡାଲି, ଆଉ ଚିକେନ ଖାଇ-ଆଜ୍ଞା।
ହଁ ହଁ, ଆଜି ତ ରବିବାର ଟା ନା।
ଆ୍ଞା ମତେ ଇ ଟିକେ ମାନେ ଶଖିଲା ପରେ ଟିକେ ଭଲ କିେ
ହଁ।
ଏବେ ଟିକେ ଛାଡିକି ଏଠି ଭଲ ତାପରେ ପେନ୍ା ମୁଁ ଯୋଉ ଶୁଖନ ବନ୍ଦ ହଉଛି କିଛି ସେଇଟା ଡେଲି ଟିକେ ଟେନସନ।
ସାର ତ ଏଇ ପେଣ୍ଟ ଶର୍ଟ ଏଇଟା। ମାନେ ଟିକେ ଶୁଖେଇବ ନାହିଁ ନା। ବର୍ଷାରେ ଏଟ ଟିକେ ପ୍ରୋବ୍ଲେମ ରହିବ। ଆପଣ ଆଉ ବାହାରେ ରହୁଛନ୍ତି ବୋଧେ। ହୁଁ।
ହଁ ଆଜ୍ଞା ଗାଁ ରେ ଅଛି।
ଗାଁରେ ଅଛନ୍ତି ଆପଣ।
ଆପ କୋଉଟି ରୁହନ୍ତି, ଗାଁ ନା ବାହାରେ।
ହ ହଁ, ମୁଁ ଏଇ ଆମ ବି ମଧ୍ୟ ଗାଁରେ ମଧ୍ୟ ରହୁଛି ଆଉ।
ଆଜ୍ଞା
ବାହାରେ ତ ଏମିତି କିଛି ରହୁନାହିଁ ନା। ହଁ। ମୋର ମୁଁ ଏବେ କଲ ମୁଁ ଏ ପଢୁଛି। ମାନେ ପଢାପଢି ମୋର ଏବେ ସରି ନାହିଁ ଆଉ।
ଆଜ୍ଞା।
ହଁ। ମାନେ ଜବ ପାଇଁ ପ୍ରିପରେସନ୍ ଚାଲଛି। ପଢାପଢି ମଧ୍ୟ ଚାଲିଛି ଆଉ।
ଆଜ୍ଞ୍ୟା
ଆପଣଙ୍କର କଣ?
ମୁଁ ଆଜ୍ଞା କାଠ କାମ କରେ ଗାଁ ରେ।
ହଁ। କାଠ ମାନେ କେମିତି? କାଠ
କାଠ ଆମର କଟାଯାଏ କାଠ। ପଟା ପଟା
ହଁ ହଁ।
ସେଗୁଡା ଆମର କାମ ହୁଏ।
ହଁ ହଁ। ମାନେ ଖଟ ଏ ସବୁ ତିଆରି
ଆଜ୍ଞା, ଡେସିଂ ଟେବୁଲ ଟେବୁଲ ଯେତେ ଗୁଟେ ଗୋଟ ଏ ଜିନିଷର ଚଉ ଚଉକି ସଫାଠୁ ଆରାମ କରିକି ସବୁ ଯାଏ। କାଠ ତ ଆପଣ ଜାଣିଛନ୍ତି। ସବୁ ଜିନିଷ ଦରକାର ହଉଛି ନା।
ହଁ। ମାନେ ଭଲ ସେ ସବୁ, ଆଉ ହେଲେ ତ ଆପଣଙ୍କର ଗାଁ ରେ ସବୁ ମାନେ ଏମିତି ସବୁ ତିଆରି କରୁଛନ୍ତି ନା ହଁ।
ଗାଁ ରେ କାମ ଶିଖୁଛନ୍ତି, ହଁ ଆଜ୍ଞା। ଆଉ ଆପଣଙ୍କୁ ଆଉ ବୁଲାବୁଲି କରୀଯାଇଛ ନା ନାଇଁ।
ପଡିବ ନା। ବୁଲାବୁଲି ପାଇଁ ଏବେ ତ ଯାଇଥିଲୁ, ଆମର ମାନେ ଏଇ ଯୋଉ ଆନ୍ଧ୍ରା। ମାନେ ଯୋଉ ଏଇ ବିଶା, ଆନ୍ଧ୍ରାବଡ଼ରରେ ଖାଲି ବୁଲିବା ପାଇଁ ଯାଇଥିଲୁ। ମାନେ ଜ ଜଳ ପ୍ର୍ରପାତରେ। ଏଇ ଆମର ବଡ ବାହାରି ବୋଲିକିନା ଗୋଟେ ଅଛ। ମାନେ- ସୁନ୍ଦର ଜାଗା ଟା, ଯିବା ପାଇଁ ହେଲେ ମାତ୍ର, ବେଶୀ କଷ୍ଟ ଟା ସେଠିକି ମାନେ ଚାଲି ଚାଲି ଯାଇକି
ଆଜ୍ଞା।
ହଁ। ଯାଆନ୍ତୁ ଆପଣ ମଧ୍ୟ କେବେ ସୁନ୍ଦର ଜାଗା ଟା ଭଲ ଲାଗିବ ଆଉ। ଓଡିଶା ଆଉ ଆନ୍ଧ୍ରା ବର୍ଡର ରେ ସେ ଜାଗା ଟା ଅଛି।
ଆଜ୍ଞା।
ହଁ। ଆଉ ବୁଲିବା ପାଇଁ ଏମିତି ମାସକୁ ଥରେ ତ ଆମେ ହଁ।
ଆଜ୍ଞା।
ଆସନ୍ତୁ ଆମ ଅଞ୍ଚଳରେ ମଧ୍ୟ କେବେ ଏମିତି ମାନେ ପାହାଡ ଝରଣା ଏମିତି ବୁଲିବା ପାଇଁ ତ ବହୁତ ଜାଗା ଅଛି।
ଯେବେ ଟାଇମ ମିଳିବ ଯଦି ଆସନ୍ତୁ ଆଉ।
ଆଜ୍ଞ ଆଜ୍ଞା ନିହାତି। ହଉ ଆଜ୍ଞା ଆପଣ। କଥା ହେଇ ଭଲ ଲାଗିଲା ରଖୁଛି ଆଜ୍ଞା ଆଜ୍ଞା।
ହଁ ଠିକ ଅଛି ଭାଇ। ହଁ ରଖୁଛି।
ଆଜ୍ଞା।
ହଁ।